ଆ- ହଁ ଆଜ୍ଞା ମ୍ୟାମ୍ ଆପଣଙ୍କୁ ମୋ ଭଏସ୍ କ୍ଲିୟର୍ ଶୁଭୁଚି?
ହଁ ହଁ ଶୁବିଲା ଶୁ
ଆଜ୍ଞା ତ କଣ କରୁଥିଲେ? ମୁଁ ଏଇଠି ହଁ ଏମତି ଜଷ୍ଟ୍ ବସିଥିଲି ଆଉ କଣ କରିବି?
ନା ସେ ବାହାରେ ଟିକେ ବସିଚି ପବନ୍ ଦଉଚି ବାହାରେ ବସିଚି ଆଉ। ଏଇ ବାହାରେ ବସି ଆଉ ପବନ ଦଉଛି।
ହୁଁ ଆଜି କଣ ଖରା ଗରମ କେମିତି?
ଆସିଲାଣି।
ଆଜ୍ଞା। ମୁଁ ପଚାରୁଥିଲି ଖରା ଗରମ ଆଉ କେମିତି?
ହଁ ଗରମ ହଉଛି ଆଉ ପ୍ରବଳ ଗରମ ହଉଛି ଆଉ।
ହ
ମୁଁ କହିଲି ଆଉ ନୂଆ ଡ୍ରେସ କିଣିଲଣି ରଜକୁ?
ହଁ କିଣା କିିଣି କରିଛି ଆଉ ଗୋଟେ ମାନେ ଏମତି ଅର୍ଡର କରିଥିଲି ଗୋଟେ ପାର୍ସଲ ଟେ। ଆଉ ତ ସେଇଟା ଆସିନି ଆଉ ଗୋଟେ ଯିବି ସାଙ୍ଗମାନଙ୍କୁ କହିଛି ଯିବି ବୋଲି ସେଇ ଅ ଦଶ ପରେ ଯିବି ବୋଲି କହିଛି ସାଙ୍ଗମାନଙ୍କୁ ଯ ଦଶ ରେ କଲେଜ ରେ ଆଉ ଆଉ ଦଶଟା ଲାଷ୍ଟ। ତାରିଖ ତ ତ ସେଇ ମୁଁ ସେଇ ସାତ ଆଠ ଆଡିକି ମାନେ ଆପ ପ୍ଲେ କରିକି ସେ ଦଶ ପରେ ଏଗାର ବାର ଆଡକୁ ସାଙ୍ଗମାନ ସହ ଯିବି ବୋଲି ସେମାନଙ୍କୁ କହିଥିଲି। ତ ଗୋଟେ ଅ ମାନେ ଅଛି ଆଉ ଗୋଟେ ମାନେ ଅର୍ଡର କରିଦେଇଛି ଆଉ ଗୋଟେ ପି ମାନେ ଯିବି ସାଙ୍ଗମାନାନଙ୍କ ସହ ଆଣିବାକୁ। ସେଥିପାଇଁ ଆଉ। ହଉ ଆପଣ ମାନେ ରଜରେ କଣ ପିଠାପଣା କରନ୍ତି?
ଲୋ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଆଜ୍ଞା ମ୍ୟାମ ମୁଁ ପଚାରୁଥିଲି ଯେ ରଜରେ ଆପଣ କଣ ପିଠାପଣା କରନ୍ତି?
ରଜ ହୁଏ।
ମାନେ କଣ କଣ ପିଠାପଣା ଆପଣ ଜାଣିଛନ୍ତି?
ଆମର ଚକୁଳି ପୋଡ଼ ପିଠା ସୁଜି ପିଠା ବରା। ସବୁ ଜାଣିଚି।
ହଁ
ତମ ଗାଁ।